ହ ଆ ମନୁଛୁ କହୁଛନ୍ତି। ଯୋଉ ସାନ ଭାଇ ନମସ୍କାର, ସାନ ଭାଇ ଆପଣ କଣ କରୁଛନ୍ତି?
ଆଜ୍ଞା।
ସନାଇ ଆପଣ କଣ କରୁଛନ୍ତି?
ଆଜ୍ଞା, ମୁଁ ତ ଏଇ ତ ଛାତ ଉପରେ ବସିଛି, ଯେ ତୁ ତଳେ ଗରମ ହଉଛି, ତ ମୁଁ ଏଇ ଛାତ ଉପରେ ଥଣ୍ଡା। ପବନ ଟି ଖାଉଛି, ଆପଣ କଣ କରୁଛନ୍ତି? କୁହନ୍ତୁ।
ମୁଁ ବସିଛି ଆଜ୍ଞା, ମୁଁ ତ ଏଇ ଆସିଛି ଛାତ ଉପରେ ଟିକେ ବସିଛି, ବହୁ ତାରା ଦେଖୁଛି ଆଉ ବସଛି। ଆପଣଙ୍କ ଘରେ କେମିତି କଣ ଅଛନ୍ତି?
ଆଜ୍ଞା।
ଆପଣଙ୍କ ଘରେ କେମିତି କଣ ଅଛନ୍ତି?
ଆମ ଘରେ ବହୁତ ଭଲ ଅଛନ୍ତି, ଭଗବାନଙ୍କ ଦୟାରୁ ମୁଁ ବି ଆଶା କରେ, ଆପଣଙ୍କ ଘରେ ବି ବହୁତ ଭଲ। ଥାନ୍ତୁ।
ଆଜ୍ଞା।
ତ ଆପଣଙ୍କର ଏବେ ଯୋଉ ଅ ସ୍ନାତକ ଡିଗ୍ରୀ। ସରିଛି ବୋଧେ।
ଆଜ୍ଞା, ଆଜ୍ଞା, ଆପଣ ଦେଖ କହୁଚ ପ୍ଲସ୍ ଥ୍ରି ସରିଗଲା, ସେଠୁ ମୁଁ ଫାଇନାଲ। ଇୟର ତ ମୋ ସଇଲାଣି, ମୋ ଲାଷ୍ଟ ବର୍ଷ ଅଛି ଏଟା ଆଉ। ଉଁ।
ଆଜ୍ଞା, ତ ଆପଣ ଯେ ଭବିଷ୍ୟତ ପାଇଁ କଣ କେମିତି ଭାବିଛନ୍ତି?
ଭବିଷ୍ୟତ କଣ? ଭବିଷ୍ୟତ। ଥିଲେ, ଆପଣଙ୍କ ପଇସା ତ ହବ ନହେଲେ ଇଏ କରୁଛି। ଆପଣ ତ ଏବେ ଆପଣ ପଢୁଛନ୍ତି ଏବେ କୋଉଥିରେ?
ଆଜ୍ଞା, ମୁଁ ତ ଏଇ କଲେଜ ରେ। ପଢ଼ିବି, ମୋର ଯେହେତୁ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ହବ। ଅ।
ଆଜ୍ଞା, ଫାର୍ଷ୍ଟ ଆପଣ ଯୋଉ ଏବେ ଜସ ଏବେ ପ୍ଲସ ଥ୍ରି ଫାର୍ଷ୍ଟ ଇୟର ହବ, ଆପଣ ପ୍ଲ ରେ କେତେ ମାର୍କ ରଖିଥିଲେ?
ମୋର ପଂଷଠି ପରସେଣ୍ଟ ମାର୍କ ରହିଥିଲା। ତ ବହୁତ କମ ମାର୍କ ରହିଥିଲା ଆସା ଠାରୁ ବହୁ ତଳକୁ କିନ୍ତୁ ଯେତିକି ଆସଛି ମୋର ଯାହା ହଉ ପ୍ରଥମ ବିଭାଗ ମିଳିଯାଇଥିଲା ତ ମୁ ବହୁତ ଖୁସି ଅଛି।
ଆଜ୍ଞା କେତେ କଣ ରଖିଥିଲେ ମାର୍କ।
ପଂଷଠି ପର୍ଶେଣ୍ଟ ପା ତିନିଶହ ପାଂସ ରୁ ମାର୍କେ ରହିଥିଲା ଏତିକି କମ ଅଙ୍କ। ଆପଣଙ୍କୁ ଚକିତ ଲାଗିପାରେ ଆପଣ କହୁଛନ୍ତି ଆପଣ କୁ ଆମ ଗାଁ ଗାଁ ର ଇଷ୍ଟ ଦେବୀଙ୍କ ଯଜ୍ଞ ବିଷୟରେ କିଛି ମନେ ପଡୁଛି।
ଆଜ୍ଞା ମୁଁ ତମ ଗାଁ କୁ ଯାଇଥିଲି ଯେତେବେଳେ ଆପଣଙ୍କ ଯଜ୍ଞ ହଉଥିଲା ଆଉ ଆପଣ ଯଜ୍ଞ ବି ବହୁତ ଭଲ ଲାଗୁଥିଲା ଆପଣ ଯଜ୍ଞ ଦେଖିବା ପାଇଁ। ହୁଁ ହୁଁ ଆପଣଙ୍କ ଯଜ୍ଞ ଯୋଉ ହୁଏ ଦି ତିନି ଦିନ ଆପଣଙ୍କ ଯୋଉ ହୁଏ ଆପଣଙ୍କ ଯ ଞରେ ଆପଣ ମାନେ ପାର୍କରେ କିଛି ଭଲ ବହୁତ ଭଲ ଭଲ ଜିନିଷ ଆପଣଙ୍କ ଦେଖାଯାଏ ଆଉ ଆ ଆପଣ ତିଆରି କରିଥିଲେ କଇଁଥ ଯେଉଁ କଇଁଆ ଗଛ ମୂଳରେ ଗୋଟେ ଗୋତାବଳି ଚିତ୍ର ସେଇଟା ମୁଁ ବହୁତ ଭ ଭଲ ଲାଗିଥିଲା ଆପଣ ଦୋଳି ଫୋଳି ଲାଗିଥିଲା ବହୁତ ଭଲ ଲାଗୁଥିଲା ଆପଣ ଯଜ୍ଞ ହି ହଉଥିଲା ଆପଣଙ୍କର ଆଜ୍ଞା
ଆଜ୍ଞା ଆପଣ କହିଚଲନ୍ତୁ ମୁଁ ଶୁଣୁଛି।
ଆ ସେଇ ତ ଆପଣ ଦେଖୁଛନ୍ତି ତ ଏବେ ଆପଣଙ୍କ ଏବେ ଗାଁ ରାସ୍ତା ଟା ଯୋଉ ପାଣି ହେଇଥିଲା ସେଟା ଏବେ କେମିତି କଣ ଭଲ ଅଛି ନା ଖରାପ ଅ
ଆଜ୍ଞା ଶୁଖିତ ଯାଇଛି ଯେ ତୁ ଖରା ଜୋର ହଉଛି କିନ୍ତୁ ବହୁତୁ ଅସୁବିଧା ପାଇଁ ଯିବା ଆସିବା ପାଇଁ ବହୁତ କଷ୍ଟ ହଉଛି ଯେହେତୁ ଏଁ କାଦୁଅ ହେଇଯାଉଛି କିଛି ଅଳ୍ପ ବର୍ଷାରେ ବି ବହୁତ କାଦୁ ପାଣି ଜମିକି ରହିଯାଉଛି ଅସୁବିଧା ହଉ ମଶା ମାଛି ବହୁତ ଲାଗୁଛନ୍ତି ଯେହେତୁ ପାଣି ଜମିକି ରହୁଛି ତ ବହୁତ କଷ୍ଟ ଆପଣଙ୍କ ଗାଡି କେମିତି କଣ ଅଛି? ଆପଣଙ୍କ ଆଡେ କେମିତି
ଆ ଆମାର ବହୁତ ଭଲ ଅଛି। ଆମର ଯୋଉ ହଉଛି ଏଠି ନମ ଆମ ଗାଁରେ ଅଛି ଗୋଟେ ଇଏ ଆମର ରାସ୍ତା ହେଇନି ହଁ ହୁଁ। ଆଉ ପାଣି ଜମୁଛି ଆମେ ଭାବୁଛୁ ତା ସରକାର ମୁଁ କହିହିଁକିନା କିଛି ବ୍ୟବସ୍ଥା କରିବୁ ସେଠି ଟ୍ରେନ୍ କରିବୁ ଆଉ ଆମର ଟିକି ଗଣେଶ ପୂଜା ବି ହୁଏ ସେଥିପାଇଁ ଆମେ ଟିକେ ଥରକ ଟିକେ ସରକାରଙ୍କୁ କହିଛୁ କେମିତି କଣ ରାସ୍ତା ଡ୍ରେନ ଟା ଆଗେ ଆମର କରିଦିଅନ୍ତୁ ଆମ ପାଣି ଏମିତି ଜମି ଏମତି ବୋଲି ଆପଣ ସେଇି ଆପଣ ସହିତ ଆପଣ ଗାଁ ତ ଦେଖକୁ କେବେ ଆସିୁ ଆଣ ଗଣେଶ ପୂଜା କହ କେମିତି କଣ ଗଣେଶ ପ
ଆଜ୍ଞା ଆପଣଙ୍କ ଗଣେଶ ପୂଜା ବହୁତ ରୋମାଞ୍ଚ ଜନକ ଏବଂ ସୌନ୍ଦର୍ଯ୍ୟ ଭର େ ଆ ଆପଣ ଯୋଉ ଟେଣ୍ଟ ଆପଣଙ୍କ ଯୋଉ ଚିତ୍ରକାରୀ କଳାକାରୀ ବହୁତ ମତେ ଖୁସି ଲାଗିଲା କି କି ଏମିତି ଆଜିକାଲି ଗାଁରେ ଭଗବାନଙ୍କୁ ଟିକେ ସମ୍ମାନ ଜନକୀୟ ଅ କାର୍ଯ୍ୟକ୍ରମ ଟି ହଉଛି ଆପଣ ଅନୁଷ୍ଠାନ ଟି ବହୁତ ଭଲ ବହୁତ ଖୁସି ଲାଗିଲା।
ସେଇଥିପ ଆମେ ଦେଖୁଥୁ ଏ ତ ଆମର କେତେ ବଡ଼ ଅନୁଷ୍ଠାନ ହେଉଛି ଗଣେଶ ପୂଜାର ଏକ ମାନେ ଆମ ଗାଁ ର ଇଏ ସେଠୁ ସେଠୁ ଆ ଆମେ ଟିକେ କେମିତି କଣ ଭଲ ଭମେଥର କେମିତି ମିଟିଙ୍ଗ ବସିନି ଆମ ମିଟିଂ ଟା ଟିକେ ବସିବ ଆମନ୍ଦ ଗ୍ରାମ ଗତିରେ ଏଟା ମୁଁ ଦେଖିବି ଟିକେ ଆପଣ ମିଟିଂ ଦେଖି ଯେମିତି କଣ ବଡଇ କେତେ କଣ ଆମର ପଇସାଉଛି ଆମ ବଢିବ ଆମ ଆଉ ଟିକେ ଭଲ ଭାବରେ ଆେ କରିବୁ ବୋଲି ଭୁ ାକୁ ଠାକୁରଙ୍ଗ ଆଉ ଟିକେ ବଡ଼ କରିବୁ ଆମର ଯଉଠି ଜିଆଡ଼ି ଆସେ ତାକୁ ଗୁଟେ ଭଲସେ ଆମର କରିବୁ ଆଉ ଆମର କେତ ଆମେ ଦେଖୁଛୁ ଆଜ୍ଞା
ଆଜ୍ଞା ବହୁତ ଖୁସି ଲାଗିବ ଆପଣ ଏମିତି ଭାବୁଛନ୍ତି ଆପଣଙ୍କ ଠାକୁରଙ୍କ ବିଷୟରେ।
ଆଜ୍ଞା ଆପଣ ଯୋଉ କହୁଛନ୍ତି ଆମ ରାସ୍ତା ଟା କେମିତି କଣ ଆସେ ସରକାରଙ୍କୁ କେମିତି କଣ କହିକି ଆମ ରାସ୍ତାଟା ଆଣିବୁ ସେଥିପାଇଁ ଆମେ ଟିକେ ବ୍ୟସ୍ତ ଟିକେ ଅଛୁ ଆପଣଙ୍କୁ ହଁ ଏବେ ତ ଆପଣଙ୍କ ଆପଣ ଫାଙ୍କା ଆସଛନ୍ତି ଆପଣଙ୍କ କଥା ହଉଛି ସ ନଇ ନକ ଯେ ଆଉ ଟିକେ ପରେ ତମର ମି ଟିଙ୍ଗ ଆମର ହବ ମୁଁ ଟିକେ ଯିବି ସେଥିପାଇଁ ଆପଣଙ୍କ ସହିତ କଥା ହେଇପଡେ କଣ କୁହନ୍ତୁ ବନ୍ଧୁ ଯୋଉ ସାନ ଭାଇ ବନ୍ଧୁ ସାନଭାଇ।
ଆଜ୍ଞା ତ ଆପଣଙ୍କ ମିଟିଂ ଟି କେମିତି କଣ କୋଉଠି ହୋଉଚି ମୁଁ ଟି
ହଁ ଆମ ମି ଟିଙ୍ଗଟା ଆମ ସୁନ୍ଦରେଇ ଗ୍ରାମ ଏ ଯୋଉ ସୁନ୍ଦରେଇ ଗ୍ରାମ କତିରେ ଆମର ହବ। ସେଇଠୁ ଆମେ ଟିକେ କେମିତି କଣ ଟିକେ ମାନେ ହବ ଟିକେ ଫାଷ୍ଟେ ମୁଁ ଫାଷ୍ଟେ କହିବି ଆମର କେମିତି ରାସ୍ ତାର ଆମର ଡ୍ରେନଟା ବିଷୟରେ ମାନେ କଥା ହୋବୁ ଠାକୁ ଠାକୁର ତ ଅଛନ୍ତି ଠାକୁର ସବୁ ବର୍ଷ ରହୁଚନ୍ତି ଆମର କାଦୁଅ ପଚା ଫଚା ସେଇ ଯୋଉ ନାଳ ଦିହରେ କିଏ କେତେ କଣ ଛାଡୁଚନ୍ତି ସେଇଥିରେ ରହୁଚନ୍ତି। ମୁଁ ଭାବୁଚି ଏଥରେ ଟିକେ କହିମି ଆପଣ ଅଁ ସେଇଟା ମୋ ଟିକେ ଗଣେଶ ଠାକୁର ଆଉ ଆମର ଭୋଜି ଫୋଜି ଟିକେ କେମିତି ହବ? ଠାକୁର ଆସିବେ ଦିନେ କେମିତି କଣ ଆସିବେ ସେଇଟା ଟିକେ ମୁଁ କହିକି ଆପଣଙ୍କୁ କହିବି ଆଉ କେମି କଣ ହେଇଚି ଆପଣ ନାହିଁ କି ନେଇ
ଆଜ୍ଞା ମୁଁ ତ ବୋହୁତ ଖୁସି ହେବି ଜାଣିକି କି ଆପଣଙ୍କ ଗ୍ରାମ ର ଏମତି ଭାବୁଚନ୍ତି ମିଟିଂ ହୋଉଛି କି ଯେହେତୁ ଆ ଆପଣଙ୍କ ଗ୍ରାମର ଅ-ବିକାଶ ହୋଉ ବୋଲି ଆ ମୁଁ ବି ଆଶା କରିକି ଆମ ଗାଁରେ କିଛି ପଦବୀ ନିଅନ୍ତୁ କିଛି ଏ ଚାଲନ୍ତୁ କିଛି ଆମ ଗାଁଟି ବୋହୁତ ଆଗକୁ ବଢିବା ପାଇଁ ଯେହେତୁ ଅସୁବିଧା ଯା ଯାତାୟାତରେ ଅସୁବିଧା ହୋଉଚି। ତ ମୁଁ ଆଶା କରେ କି ଏଇ ଇଁ-ସମସ୍ୟାଟି ବୋହୁତ ଶୀଘ୍ର ସ ସନ୍ଧାନ ହୋଉ।
ଆଜ୍ଞା ଆପଣ ଯୋଉ କୋହୁଚନ୍ତି ସେଇଟା ସମାଧାନ ଆମେ କରିଦୋବୁ ସରକାରଙ୍କୁ ହିଁ କହିଚି ଆମେ ଗୋଟେ ଗଣେଶ ଠାକୁ ତ କେମିତି କଣ କରିବୁ ଭାବୁଚୁ ଟିକେ ବଡ ଭାବରେ କରିବୁ ବୋଲି ଇଁ-ଗଣେଶ ଠାକୁର ଆମଟା ଦିଆ ହୁଏ ଛକା ଜଣେ ହେବେ ଭାଇଟି ମାନେ ବଡ ଭାଇ ହେବେ ତାଙ୍କ ହାତକୁ ଦିଆହୁଏ ସିଏ ଆମର କରନ୍ତି। ତାଙ୍କୁ ଧ-ସିଏ ଆମର ଲାଷ୍ଟ ସବୁବେଳେ ଜାଣଛନ୍ତି ଆମର ଆସିବେ ଯୋଉଦିନ ଠାକୁର ପୂଜା ହୁଅନ୍ତି ସେହିଦିନ ଆମର ଆସିବ ବୋଲି ଆଉ ଏ ତ ଆମେ ଜାଣିଥିବେ ତ ଆପଣ କଥା ଠାକୁର ଦେଖୁଥିବେ କେବେ ଆମ ବଜାରକୁ ଆସିଥିବେ ଆପଣ କେ ତେ ବଜାରକୁ ଆସିଥିବେ ଆପଣ ଠାକୁରଙ୍କୁ କେମିତି କଣ ଆଣୁଚନ୍ତି ଆପଣ ଦେଖିଥିବେ ସେଥିପାଇଁ ଆଉ କଣ କହିବି ଆପଣ ତ ଦେଖିଚନ୍ତି ଆମ ଆଇବେଳେ ଟିକେ ତାର ଲାଇନ ଫାଇନ୍ କଟାହୁଏ ଆପ୍-ମାନ୍ ନାଇଁ କିଛି ମାନେ ଇଏ ସିସକୁଟ ଦିଆ ଆମର ସେ ଲାଇନ ଯୋଉ ବାଲାଙ୍କୁ ସେ କାଟି ଦିଅନ୍ତି ଆ ଆମର ଯେତେବେଳେ ଚାରଟାରୁ ତିନିଟା ଯାଏ ଆସିବ ସେ ଲାଇନ କଟାହବ ଦି ଘଣ୍ଟା ପାଇଁ ଠାକୁର ଆସିବେ ତାର ଫାର ବାଜିବ କିଛି କଣ ହବ ବୋଲି ଗଛ ଫଛ କଟା ହେଇକି ଆମର ଏଠି ମାନେ ଥୁଆ ହେଇଥିବ ଆମ ଠା କୁରା ଆସିବେ ଥୋଇବେ ତାଙ୍କୁ ବୋହୁତ କଷ୍ଟ ହବ ଆମର ଟେକିବାକୁ ବଡ଼ ବଡ଼ ଭାଇ ସ୍ ସାନ ଭାଇ ଟିକେ କଷ୍ଟ ହୁଏ ଟେକିବାକୁ ସେଥିପାଇଁ ଆମେ ଟିକେ ଟିକେ କଷ୍ଟ ନକଲେ ଠାକୁର କେମିତି କଣ ପୂଜା ଆମର ହେବେ।
ଆଜ୍ଞା କଷ୍ଟ କଲେ ତ କୃଷ୍ଣ ମିଳେ ଆପଣ ଜାଣିଥିବେ।
ଆଜ୍ଞା ତ ମୁଁ ତ ଜାଣିଚି ତ କଷ୍ଟ ନକଲେ ହେବେନି ସେଥିପାଇଁ ଆପଣଙ୍କୁ କୋହୁଚି ଇ ଆଁ ଆପଣ ଏବେ ଆପଣଙ୍କ ଗାଁରେ କଣ ଗଣେଶ ପୂଜା ହୁଏନା କି ଆପଣ କେମିତି କଣ ନା ଆପଣମାନେ ଗଣେଶ୍
ଆଜ୍ଞା ଆପଣ ବି ଯେମତି କୋହୁଚନ୍ତି ଆପଣଙ୍କ ଗାଁରେ ବୋହୁତ ଉଚ୍ଚ ଭାବରେ ଗଣେଶ ପୂଜା ହୁଏ ଆମେ ବି ଚେଷ୍ଟା କରୁଚୁ କି ଆମ ଗଣେଶ ପୂଜା ତି ବୋହୁତ ଧୁମଧାମ୍ ଏବଂ ଆ-ଆଲୋକ ଜନକୀୟ ହୋଉ। ତ ମୁଁ ବି ଆଶା କରେ କି ଆମ ଗାଁରେ ଏବର୍ଷ ଟିକେ ବୋହୁତୁ ବଡ ଗଣେଶ ପୂଜାଟି ହବ ବୋଲି ଯେମତି ସବୁ ଖୁସିରେ ଏବଂ ଏ-ଉମ୍-ଉମ୍-ସଫା ମନରେ ଠାକୁରଙ୍କୁ ପୂଜା କରିବେ।
ଆଜ୍ଞା। ସେଇଟା ଆପଣ କେମିତି କଣ ଆପଣ କରନ୍ତୁ ଆପଣ ଆପଣ ଯୋଉ କରୁଚନ୍ତି ଆପଣଙ୍କ ଭା ଭାଇ କି ସାନ ଭାଇ ମିଶି ମାଶିକି କରୁଥିବେ ତ ଆପଣ ଗଣେଶ ପୂଜା?
ଆଜ୍ଞା ଆମର ତ ଏଇ ଦଳ ଅଛି ସବୁ ବଡ ଭାଇ ସାନ ଭାଇ ମିଶିକି ସବୁ ଘରୁ ଆମର ଗୋଟେ କମିଟ ଥାଏ ତ ମୁଁ ସେ ଆମ ସେଇ ସବୁ କମିଟିର ଗୋଟେ ଗୋଟେ ସଦସ୍ୟ । ତ ଏଇଆ କଥା ଆଉ ଏଇଆ ସବୁ ସଦସ୍ୟ ଯାହା ହେଉ ଭଲ ଭାଇ ଭାଇ ହୋଇ ରହିଥାନ୍ତି ଆଉ ସବୁ ଠାକୁରଙ୍କ ପୂଜା କି କାର୍ଯ୍ୟକ୍ରମ ବିଷୟରେ ଭଲ ଶୁଭ ଚିନ୍ତା କରନ୍ତି ।
ଆଜ୍ଞା ସେଇଟା ଟିକେ ଆପଣ ଗାଆନ୍ତୁ ଭଲରେ କରନ୍ତୁ ଆପଣଙ୍କ ଗାଁରେ କେମତି କଣ ଭଲ ହବ ଆମ ଗାଁ ବହୁତ ଭଲ ହଉଛି ଆମର ଟିକେ ଆମ ସେକଡରେ ଆମର କରନ୍ତି ଆମ ଏକର କରନ୍ତି କପିଟିସନ କପିଟିସନ ହେଇପାରେ ନା ଆମର କାହା କପିଟିସନ ଥରେ ଆମର ଗାଡି ଅକ୍ସିଡେନ୍ଟ ହେଇ ଜଣଙ୍କ ଛାତ ହିଁ ଗଳିପ ଥିଲା ଆଉ ସିଏ ଆମ୍ ବହୁତ ମାନେ ଇଏ ହେବେ ସେଦିନଠାରୁ ଆମେ ଭାବୁଚୁ ଏଥର କାମ କରିବୁ ବୋଲି ଢୋଲ ବୋଲି ଟିକେ ଟିକେ ବଜେଇବୁ ଆଉ ଟିକେ ବହୁତ ମସ୍ତିରେ ଆମେ ଟିକେ କରିବୁ ସାଙ୍ଗମାନେ ଭାବୁଚୁ ଢୋ କରିବୁ ବୋଲି ଆଉ ଗାଡ଼ି କରିବୁନୁ ସେଥିପାଇଁ ମୁଁ ଆଜି ସେ ମିଟିଂଟା ଆଁ ଉଁ କହିବୁ ବୋଲି ଆମ ସମସ୍ତଙ୍କ ବଡ଼ ଭାଇଙ୍କୁ ଆଉ ସାନ ଭାଇଙ୍କୁ ସବୁ । କହିବି ବୋଲି ସେୟା ଭାବୁଚି ଆପଣଙ୍କୁ କହିବି ଉଁ ଉଁ ଆଉ ଆପଣ କଣ କହୁଛନ୍ତି? ଆପ୍ କଣ ଆଉ କହୁନାହାନ୍ତି ଆଉ ।
ଆଜ୍ଞା ମୁଁ ତ ସେଇ ଭାବୁଛି ଭୋଜି ବିଷୟରେ କି ଭୋଜିଟି ଉଁ ସବୁ ବର୍ଷ ଭଳି ଏବେ ଏବର୍ଷ ବି ବହୁତୁ ସଫା ସୁତୁରା ଏବଂ ଆଁ ସ୍ଵାଦିଷ୍ଟ ହଉ ଯେହେତୁ ଗାଁ ଲୋକମାନଙ୍କ ମନ ଭରିବ । ଆପଣଙ୍କ ଗାଁ ରେ ଭୋଜି ବାକ ଏମିତି କି ଠିକ ଭଲ ବ୍ୟବସ୍ଥାରେ ହଉଛି। କି ନାହିଁ ।
ଆଁ ଆମ ଆମ ଆଜ୍ଞା ଆମର ତ ବହୁତ ଭଲ ହିଁ ହୁଏ ଆମର ସବୁ ସବୁବେଳେ ହିଁ ଭଲ ହୁଏ । ଆଜି ଯୋଉ ଆଉ ଯୋଉ ଆପଣ ଯୋଉ କହୁଛନ୍ତି ଏଠି ଇଏ କରିବେ ସିଏ କରି ଯୋଉ କଉ କହିଲେ ଆ ଶୁଣିକି ଆପଣଙ୍କ କଥା ବହୁତ ହିଁ ଭଲ ଲାଗିଲା। ହୁଁ।
ଆଜ୍ଞା ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ତ ମୁଁ ଏତେ ତି କହିବାକୁ ଚାହୁଁଛି କି ଭଗବାନ ଇ ସବୁଆଡ଼େ ଥାନ୍ତ
ଆଜ୍ଞା ଆପଣ ଯୋଉ କହୁଛନ୍ତି ଭଗବାନ ସବୁବେଳେ ଥାନ୍ତି ସବୁବେଳେ ରହିବେ। ପାଇଁ ଆପଣ ଯୋଉ କହୁଛନ୍ତି ମୁଁ ତ ଏବେ ଟିକେ ମିଟିଂ ଯାଉଛି ଆପଣଙ୍କୁ ଆସିଲେ ଟିକେ ଆପଣଙ୍କ ସହ ପରେ କଥା ହେବି। କଥା ହେବି ଆପଣ କଣ କହୁଛନ୍ତି ପରେ କଥା ହେବି ଆଉ ଆପଣଙ୍କ ସହିତ ଆଜ୍ଞା। ଆଜ୍ଞା।
ଆଜ୍ଞା।